ହୁଁ ଆଜି କଣ କରିଥିଲେ?
କ କରୁଚନ୍ତି ଆପଣ?
ଆଜି କଣ ଆପ କରୁଥିଲ?
କଣ କରୁଛନ୍ତି?
ଯୋଉ ଭିତରକୁ ପଳୋଉଚ ବାହାରେ ରହିକି କଥା ହୋଉନ କି? ସେଇଠି ହେଲେ ନେଟୱାର୍କ ଠିକ ପାଆନ୍ତା କଥା ଶୁଭନ୍ତା।
ଆପଣ କଣ କରୁଛନ୍ତି?
ମୁଁ ଏବେ ରୋଷେଇ କରିବା ପାଇଁ ପରିବା କାଟୁଚି। ପରିବାରେ ଅଛି ଅମୃତଭଣ୍ଡା, କଖାରୁ ଆଳୁ, ଟମାଟ ଗାଜର, ବାଇଗଣ ମୁଁ କାଟୁଛିପା ପରିବାରେ ଅମୃତଭଣ୍ଡା। କଖାରୁ, ଗାଜର ଆଳୁ ବିଲାତି ବାଇଗଣ ବେସି ବାଇଗଣ ଆଉ ସାରୁ ଉଁ ପକେଇ କି ଡାଲମା କରିବି। ଆଉ ଭେଣ୍ଡି, ଆଳୁ ଭାଜିବି। ଆଉ କରିବି ଦହି ଅଛି ଆଉ ଭାତ ବସେଇବି ଅରୁଆ ଭାତ ଆଜି ଗୁରୁବାର। ଏତିକି ଦିପହର ଖାଦ୍ୟ ପାଇଁ ମୁଁ ଆୟୋଜନ କରିଚି। ଆଉ ଆପଣ କଣ କୁହନ୍ତୁ। ତମେ କୁହ କଣ ଆଉ କିଛି କଥା? କଣ କରୁଚ କଣ ଖାଇବ?
ତମେ କୁହ କଣ ଆଜି ଦିପହରେ କଣ ଖାଇବ? ସକାଳୁ କଣ ଖାଇଚ ଆଜି କୁଆଡେ ଯାଇଥିଲ?
ଦିଇପ ଅରୁୁଆ ଭାତ। ଆମର ବି ଦିପହର ଖାଦ୍ୟ।
ପରିଷ୍କାର ସୁଗନ୍ତା । ଟିକେ ବାହାରକୁ ଆସିଲେ କଥାଟି ତମର ପରିଷ୍
ମୁଁ ଏଇଠି ବସି ରହିବି ଆପଣଙ୍କୁ ଶୁଭୁ କି ନ ଶୁଭୁ।
ସେମିତି କଣ କଥା କ କୁହାଯାଏ ସେମିତି କ କାଲି ରେ କଥା କୁହାଯାଏନି।
ମୁଁ ଖାଇବି ଅରୁଆ ଭାତ ଡାଲି ପାମ୍ପଡ ଖଟା ତୁ ଚୁପ ରହିକି ଶୁଣୁନୁ।
ଶୁଣୁଛୁ ବା ମୁଁ କିଛି କହୁନି।
ଫୋନ ଅଧା ଅଧା ରୁ କଥା କହୁଛୁ।
ହୁଁ କୁହ?
ମୁଁ ଆଜି ଦିପହର ଖାଦ୍ୟରେ ଖାଇବି ଅରୁଆ ଭାତ। ଡାଲମା ଖଟା ପାମ୍ପଡ଼ ଦହି
ହୁଁ ଭଲ ଖାଦ୍ୟ।
ମୁଁ କିନ୍ତୁ ଏ ଦଶ ଟା ବଗିଲାଣି କୁହ କୁହନ୍ତୁ ଆପଣ?
ହଁ ମୁଁ ଏବେ ତ ରୋଷେଇ କଲି ଦି ବଟ ଏ ସବୁ ଭାତ ଡାଲମା। ଭେଣ୍ଡି ଆଳୁ ଭଜା ଦହି ଏପରି ରୋଷେଇ କଲି। ମୁଁ ଆଜି ଯାଇଥିଲି ମୋର ବ୍ରତ ଆଜି ଗୋଟେ ଆମର ଥିଲା। ମୁଁ ମନ୍ଦିରକୁ ଯାଇଥିଲି ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କଲି। ଦର୍ଶନ କରି ସେଠାରେ ସବୁ ଯୋଉ ବୃଦ୍ଧ ମା ମାନେ ବାପା ମାନେ ସବୁ ଥିଲେ ତାଙ୍କୁ ଦକ୍ଷିଣା ଆକାରରେ ଦଶ ଦଶ ଟଙ୍କା ଦେଇ ଆସିଲି। ତାପରେ ନଆସି ହଁ ଜଗନ୍ନାଥଙ୍କୁ ପୂଜା କରି ବ୍ରତ ଆମେ ଗୋଟେ କରୁଥିଲୁ। ବ୍ରତରେ ବ୍ରତ ପୂଜା କରି ମାଙ୍କୁ ଦର୍ଶନ କରି ଆମେ ଚାଲିକି ଆମ ଘରଠାରୁ ମନ୍ଦିର ଅଳ୍ପ ବାଟ ତେଣୁ ଆମେମାନେ ଆମେ ଚାଲିକି ଯାଇଥିଲୁ। ଚାଲିକି ଯାଇ ଠାକୁରଙ୍କୁ ଦର୍ଶନ କରି ସବୁ ବୃଦ୍ଧ ମା ବାପା ମାନେ ହେଟିଥିଲେ ତାଙ୍କୁ ଦଶ ଦଶ ଟଙ୍କା ଦକ୍ଷଣା ଦେଇ ସେଠାରୁ ଚାଲି ଚାଲି ଘରକୁ ଆସିଲୁ । ତାପରେ ଆମେ ଘରେ ଆମର ରୋଷେଇ ର ସାମଗ୍ରୀ ସବୁ ପ୍ରସ୍ତୁତ କଲୁ।ପ୍ରସ୍ତୁତ କରିବା ପାଇଁ ତା ପୂର୍ବରୁ ଆମେ ଦହି ସର୍ବତ କରିକି ପିଇଲୁ। ବହୁତ ଖରା ହଉଥିଲା ଆମେ ଚାଲିକି ଆସୁଥିଲୁ। ସେଥିପାଇଁ ଆମକୁ ବହୁତ ହାଲିଆ ଲାଗିଲା। ଆମେ କିଛି ସମୟ ବସି ଥଣ୍ଡା ପାଣିରେ ଦହି ପକାଇ ଲୁଣ ଚିିନି ଲେମ୍ବୁ ପକାଇ ଫେଣ୍ଟି ଆମେ ସର୍ବତ ପିଇଥିଲୁ। ସର୍ବତ ପିଇ ସାରିଲା ପରେ ଆମେ ରୋଷେଇର ପ୍ର ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଥିଲୁ।ରୋଷେଇରେ ଆମର ସାଧ୍ୟା ଉପରେ ସବୁ ଥିଲା। ଆମର ଠାକୁର ପୂଜାରେ ଛେନା କଦଳୀ ଗୁଡ ଭୋଗ କରାଯାଇଥିଲା। ସେଇ ଛେନା କଦଳୀ ଗୁଡ ଭୋଗ ଆମେ ଖାଇବା ଖାଇ ଆଜି ଦିନ ଯାଙ୍କ ଉପାସ ରହୁ ଆମେ କିନ୍ତୁ ଖାଦ୍ୟରେ ପୁୁରି ତରକାରୀ ସିମାଇ ଖୀରି ଖାଇ ପାରୁ। ହେଲେ ଏଇ ଖରାକୁ ଆମକୁ ପୁରୀ ସିମେଇ ଖୀରି ଖାଇବା ପାଇଁ ଇଛା ଲାଗୁନାହିଁ। ସେଥିପାଇଁ ଆମେ ଶାଗୁ, ଦହି, କଦଳୀ, ଭୋଗ, ଗୁଡ ହୁଁ ତାକୁ ଆମେ ଭଲ ଭାବରେ ଚକଟି ଆମ୍ବ ତାକୁ ପ୍ରସ୍ତୁତ କରିବେ ଖାଇବୁ ବୋଲି ମନରେ ଭାବିଚୁ ଆପଣ ପଣ କଣ କୁହନ୍ତୁ କିଛି? ହାଲୋ। ହାଲୋ କିଛି କୁହନ୍ତୁ।
ହଁ ଆପଣ ଠିକ କରି ଚନ୍ତି।ଗରମ ହେଉଚି ନାହିଁ ଏଠ ଶୁଣି ରନ୍ତୁ
କଥାଟି ଯଦି ପରିଷ୍କାର ଭାବରେ ଶୁଭୁଥାନ୍ତା ତାହେଲେ ମୁଁ ଆପଣଙ୍କୁ ଏତେ ଥର ଭଲ କହିବା ପାଇଁ ଚା ଇଚ୍ଛା କରୁନାହିଁ। ତେଣୁ ଆପଣ ତମର କଥାଟି ବହୁତ ଡେରିରେ ଉ ରହି ରହି ଶୁଭୁଚି। ସେଥିପାଇଁ ମୁଁ କାଲ କରିବା ପାଇଁ ବାଧ୍ୟ ହୋଇଚି।
ହଁ ତ ଆପଣ ଚୁପ୍ ହେଇକି ଶୁଣନ୍ତୁ ଡେରିରେ ଶୁଭିବ କାରଣ ଏଥିି ପାୱାର ଏତେ ଅଧିକ ନାହିଁ ଏଠି ବହୁତ କମ ପାୱାର ଅଛି। ଆପଣ ଚୁପ୍ ହେଇକି ଶୁଣିବ ବାକୁ ଚେଷ୍ଟା କର। କରନ୍ତୁ । ଆଜିକାଲି ଯେଉଁ ପାଣି ପାଣିପାଗ ଖରାପ ହେଉଚି ସେଥିରେ ବି ଆପଣ କୌଣସି ବେଶୀ ତୈଳ ଜାତୀୟ ଦ୍ରବ୍ୟ ଖାଇବା ଉଚିତ ନୁହଁ। ଆପଣ ଅଧିକ ପାଣି ପିଇବା ଉଚିତ ଯାହା ଦ୍ଵାରା କି ଆପଣଙ୍କ ଶରୀ ହ ଯାଉ ଭର ପୁରମା ମାତ୍ରାରେ ରହିବ। ଏବଂ ଆପଣ ଫଳ ହଂ କ ଗୁଡିକ ଖାଇବା ଉଚିତ । ଆପଣ ଫଳ ଖାଉଚନ୍ତି
ହଉ ଆଉ କଣ ଆଉ କୋଉ ବିଷ
ଆପଣଙ୍କୁ ମୋର ସ୍ଵର ଶୁଣ ଯାଉଛି ନା ଶୁଣ ଯାଉ ନାହିଁ ।ମୁଁ ଆପଣଙ୍କ କୁୁ କହି
ଲି ପରେ କହିବାକୁ ଆପଣଙ୍କୁ ମୋର ସ୍ଵର ମଧ୍ୟ ଶୁଣ ଯାଉ ନାହିଁ ବୋଧେ।
ଏବେ ଶୁଣାଗଲା ମୁଁ କହୁଚି କୋଉ ଫଳ ବିଷୟ ଇଏ।
ଜୀ।
ମୁଁ ଫଳ ବିଷୟରେ କହିବି। ଦୀପକ ଫଳ। ଅମୁତଣ୍ଡା ଅମୃତଭଣ୍ଡା ଗାଜର ନା ସେଉ?